ହ୍ୟାଲୋ ହଉ ସାନ ଭାଇ ନମସ୍କାର। ଆ କଣ ବୁଲି ଯାଇଥିଲି ଏତେ ଦିନ ହେଲା କଲ ଫଲ କରୁନାହାନ୍ତି। କି ଆସୁନାହାନ୍ତି ଘରକୁ ବୁଲିବାକୁ ଆଉ ଆପଣ କଣ ମାନେ ବ୍ୟସ୍ତ ରହୁଛନ୍ତି ନା କଣ।
ହଁ ଆଉ ସେ ଟିକେ ବ୍ୟସ୍ତ ରହିଯାଉଛି। ଠୁ ଆଉ
ଓହୋ ବ୍ୟସ୍ତ ରହିଯାଉଛନ୍ତି। ଆପଣ ଏଇନା କଣ କରୁଛନ୍ତି ନା ଘରେ ଅଛନ୍ତି।
ମୁଁ ମୁଇ ନ ଘରେ ଅଛି ମ
ଓହୋ ଘରେ ଅଛି ଆପଣ ଟିକେ ସମୟ ପାଇଲେ ଆସିକି ଆମ ଏଇଟା ବୁଲାବୁଲି କରନ୍ତେ ନା ଆମ ବାପା ଆମକୁ ଭୁଲି ବାଲି ଗଲେ
ନାଇଁ ମ ଭୁଲି ନି।
ହଁ ଭୁଲିିବାଲି ହେଲେ ଜଣା ପଡୁ କିଛି ଭୁଲି ବାଲି ଗଲେ ନା କଣ ଆଉ।
ହୁଁ ହୁଁ ନାଇଁ।
ଆଉ ଏଇଠି ଏଇ ଦୁଇ ଚାରି କିଲୋମିଟର ଆପଣଙ୍କ ଘର ଆଉ ସେ ଟିକିେ ଆସି ପାରୁନାହାନ୍ତି ଦୁ ଦୂର ଦୂର ହେଇଥିଲେ ଆଉ କେତେ ତାମାନେ ଆଉ ଫୋନ ବି କରନ୍ତୁନି ଉଠନ୍ତୁନି।
ନା ନା ସେମିତି ନୁହେଁ।
ଆଉ। ଆଉ ଆଧିକ ମନ ପଇିଲା ବୋଲି କ କଲେ ବୋଧେ ନା କଣ? ନା କିଛି କାମ ପଡ଼ିଲା?
ନାଇ ନାଇ
ଆଉ ଏଇ ବ ଏଇ ଆସିକି ଗାଁ ରୁ ଟିକେ ବୁଲୁଥିଲି ପବନ ଟିକେ ଦଉଥିଲା ଭଲ ଆଉ ଏଇ ଆସିକି ବସିଛି ଆଉ ତାପରେ ଆଉ ଏମ ଟିକେ ଭୋକ କରିଥିଲା ଦିଟା ଖାଇ ଦେଇେଇକି ଆସିଥିଲି ଗାଁ ଆଡେ। ବୁଝି ପାଇଲେ?
ଆଛା ଆଛା ହୁଁ ମ ଖାଇବା ପିଆ ସଇଲାଣୀ।
ଓହୋ ଦେବ ଭଲ ଅଛି ତାହେଲେ?
ହୁଁ ସେ ଭଲ ଅଛି। ସେଉ କଣ ଖାଇଲେ?
ଏଇ ଖାଇଲି ଏଇ ଭାତ ଖାଇଲି ଆଉ। ସବୁ ତ ଆମର ଆମର ତ ଓଡ଼ିଶାର ଖାଇବା ହେଉଛି ସବୁ ଭାତ ଇଏ ରୁଟି ଏଇଆ ଆଉ ଦେଶୀ ଖାଦ୍ୟ ଖାଇବା କଥା ଆଉ ବୁଝିପାଇଲେ।
ଆଜ୍ଞା ଆଜ୍ଞା।
ହଁ ସେଇ ଖାଦ୍ୟ ଖାଇଲେ ସତେଜ ଖାଇଲେ ଦେହ ଭଲ ଲାଗେ ଆଉ ମାନେ କାମ କରିବାକୁ ହୁଏ ବୁଝିପାରିଲ। ସଠିକ ରୁହେ ଦେହ। ଆଉ ଆପଣ କଣ ଖାଇଲେ?
ମୁଁ ସେ ଭାତ ଡାଲି ଭଜା ଆଳୁ ଭ୍ରତା ଏଇଆ ଖାଇଲି ଆଉ।
ଓହୋ ଏଇ ସବୁ ଭଜା ଏରେ ସବୁ ପରିବା ପତ୍ର ପାଖ ବଜାର ବା ମିଳୁଛି ନା ବାରିରେ ଲଗେଇଛନ୍ତି।
ବାରିରେ କିଛିଟା ଲଗା ହେଇଛି କିଛିଟା ନେଇକି ଆସୁଛୁ ଆଉ। ବାହାରୁ ବଜାରରୁ।
ଏବେ ସବୁ ଯୋଉ ଯୋଉ ରେ ରେଟ ଅଛି ଆଉ ଆକାଶ ଛୁଆଁ ସବୁ। ଆଉ କଣ କରିବାଉ କିଛି ନ ବାରିରେ ନଲ ନଲଗେଇଲେ ଆଗକୁ ତ ଖାଇ ଖାଇପାରିବେନି ଯୋଉ ସମସ୍ୟା ହେଲାଣି ସମା ସମସ୍ୟାର ସମାଧାନ ସମାଧାନ ହେଉନି କି ଟିକେ ମୂଲ୍ୟ କମୁନାହିଁ
ମୁୂଲ୍ୟ କମୁନି ହିଁ ଠିକ କଥା କହିଲ
ଆଉ ବାରିରେ ଲଗାନ୍ତୁ ଯୋଉ ଗାଈ ଗୋରୁ ପଶୁଛନ୍ତି ଆଉ ଟିକେ ଅସୁବିଧାର ସମ୍ମୁଖୀନ ହଉଛୁ ଆଉ
ଆଜ୍ଞା ଆଜ୍ଞା ଭାର ଅସୁବିଧା
ଅସୁବିଧା ହ ହଉ ଆଉ ଆପଣ ତ ଆଉ ମୁଁ ଆପଣଙ୍କ ଘରକୁ ଯାଇଥିଲି ପନ୍ଦର ଦିନ ତଳେ
ଆଜ୍ଞା
କିନ୍ତୁ ପହଞ୍ଚି ପାରିଲିନି କଣ ପାଇଁ ଜାଣିଛନ୍ତି ତ ଆପଣ ଗାଁରେ ଯୋଉ ଆସୁଛନ୍ତି ଗଡିଆକୁ ଯୋଉ ରାସ୍ତା ଟା ସେ ରାସ୍ତା ଯୋଉ ଗୁରା ଭାଙ୍ଗ ଗିଛି ଆମର ପଥର ଟାଇପ ର ଆଣିକି ପକେଇଛନ୍ତି ସେଟା ପକେଇଲେ ପକେଇଛନ୍ତି ଭଲ ଆପଣ ନିଜେ କହିଲେ ଏଇରା ପକେଇବା କଥା
ନା ନା ଏରା ପକେଇବା କଥା ଟ କୋଉଠି ଚକା ଫକା ଖଷିଯିବ ମୁଣ୍ଡ ମାଡ ହେଇଯିବ
ଆପଣ ମୋ ପା ପଡିଛି ମୋ ଗୋଡ ଖଣ୍ଡିଆ ହେଇଯାଇଛି ଆପଣଙ୍କ ଘର ହଁ ଆପଣଙ୍କୁ ମୁଁ ଜଣେଇନି କାଇହିଁ କଣ ଜଣେଇବି ଆପଣ କାହିଁକି ବ୍ୟସ୍ତ ହେବେ ଆସିବେ ମୋ ସାଙ୍ଗେ ଜଣେ ଥିଲେ ମୋତେ ନେଇ ମେଡ଼ିକାଲ ଗଲେ ବୁଝିପାରିଲି ବହୁତ ଜୋରରେ ଆଘାତ ହେଇଥିଲା ଗାଡ଼ି ବି ଭାଙ୍ଗି ଯାଇଥିଲା ବୁଝିପାଇଲ।
ଆଜ୍ଞା ଆଜ୍ଞା।
ଆପଣ ଗାଁ ରେ ଟିକେ ସୁଧାର ଆଣୁନାହାନ୍ତି। ଗ୍ରାମ ଗ୍ରାମକୁ ଟିକେ ଜଣାନ୍ତୁ। ଆପଣ ରାସ୍ତା ଟା ଟିକେ ଭଲ କରିବେ।
ଏଇ ସ ଆମ ଗ୍ରାମ ସରପଞ୍ଚଙ୍କୁ କହିବା ଦରକାର।
ଓହୋ ଗ୍ରାମସରପ ହଁ ଆ ପଣଙ୍କ ଗ୍ରାମର ସରପଞ୍ଚ। ଟିକେ ଜଣାନ୍ତୁ ରାସ୍ତା ଟିକେ ଠିକ କରିବେ। ବୁଝିପା
ଜଣେ ଆଜ୍ଞା। ଜଣେଇଲେ ବି କଣ ହବ ବା ସେ ରାସ୍ତା ଟିକେ ଠିକ ଏଟା କରୁନାହାନ୍ତି ଆଉ।
ଓ ଆପଣ କାମ କରୁନାହାନ୍ତି। ତାକୁ ସେ ଯୋଉ ରାସ୍ତା ଟାକୁ ଯଦି ଠିକ କରୁନାହାନ୍ତି ଆପଣ ଯୋଉ ରାସ୍ତା ଉପରେ ଥିବା ଏ ଯୋଉ ଗୋଡି ସବୁ ସାଇଡ କରନ୍ତୁ ନା। ଆଜି ମୁଁ ପଡିଲି ଆଉ କାଲି ଆପଣଙ୍କ କି ଆପଣ ନ ପଡିଲେ ଆପଣ କିଏ ଘର ପରିବାର ର ବି ପଡ଼ିବେ ବୁଝିପା
ହୁଁନି ନିଜ ଲୋକ କିଏ ପଡ଼ିଯିବ। ହ
ହଁ ସେଇଆ ମୁଁଆଉ କହୁଛି ଆପଣଙ୍କୁ।
ନିଜ ଲୋକ ହଉ କି ଗାଁ ଲୋକ ହଉ।
ହଁ ଖାଲ ବି ଅଛି ପା ବର୍ଷା ହେଲେ ପାଣି ଜମୁଛି। ରାସ୍ତା ଜଣା ପଡୁନି ବୁଝିପାଇଲେ ପୁରା ସମସ୍ୟା ଯିବାଟା। ଆପଣଙ୍କ ପୁଣି ସେଟା ମୁଖ୍ୟ ମୁଖ୍ୟ ରାସ୍ତା। ବୁଝିପାଇଲେ।
ସେଟା ବା ମୁଖ୍ୟ ରାସ୍ତା ବା ଆଜ୍ଞା।
ଆଉ ମୁଖ୍ୟ ସେତି ସୁଧାର କରନ୍ତୁ କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ଆପ୍ଲିକେସନ ଗୋଟା ଲେଖିକି ଦବାକୁ ପଡିବ ଦରଖାସ୍ତ ଆଉ।
ହଁ ଦରଖାସ୍ତ ଗୋଟେ ଲେଖିକି ଦିଅନ୍ତୁ ଜଣାନ୍ତୁ ଆପଣ କିଛି ଗାଁର ଯୁବ ବ୍ୟକ୍ତି କି ନେଇକି ଏ ଟିକେ ଯାଆନ୍ତୁ ପାଖ ଯେଉଁ ବ୍ଲକ କି ଇଏ ପଞ୍ଚାୟତ ଅଫିସ ଟିକିଏ ଯାଇକି ଟିକେ କଥା ହେଇକିେ ସମାଧାନ କରନ୍ତୁ। ଏମିତି ମୁଁ ଆଜି ପଡ଼ିଗଲି ମୋର ସାମାନ୍ୟ କି କିଛି ଆଘାତ ହେଇଛି। କିନ୍ତୁ ବହୁତ ବଡ ଆଘାତ ହ ଆଉ ଯିଏ ଟିକେ ପଡିଯିବ ଖରାପ ହବ ନା ବୁଦ୍ଧ ବ୍ୟକ୍ତି ମହିଳା ସବୁ ଯାଉଛନ୍ତି ନା ସେଇକରେ। ପିଲା ଛୋଟ ଛୁଆ ସ୍କୁଲ କୁ ଯାଉଛନ୍ତି। କିଏ କୁଆଡେ ଯାଉଛି ବୁଝିପାଇଲେ।
ଆଜ୍ଞା ଆଜ୍ଞା।
ହଁ ଟିକେ ସୁଧାର କରନ୍ତୁ।
ଆଜ୍ଞା।
କଣ କହୁଛନ୍ତି?
ଆଜ୍ଞା ଆଜ୍ଞା। ସେଠି ତ ଯେମିତିଆ ଗାଡି ବି ଚଲେଇ ହଉନି ସେ ରୋଡରେ।
ଓହୋ ଆପଣ ତାହେଲେ କୋଉ କୋଉ କୋଉ ହାରେ ଯାଉଛନ୍ତି। କୋଉ ପା ଏକେ ଯାଉଛ କୁଆଡେ ମାନେ ଯାଉଛନ୍ତି ଯୋଉ ବଜାରରୁ କୁଆଡେ ଯାଉଛନ୍ତି ସେକରେ ଯାଉଛନ୍ତି ନା ଏକରେ ମୁଖ୍ୟ ରାସ୍ତା କରେ ଯାଉଛନ୍ତି।
ଏ ମୁଖ୍ୟ ରାସ୍ତା ଗୋଟେ ନାହିଁ ସେ ମାନେ ସେ ଆମ ସେ ଗାଁ ଭିତରେ ପଶି ପଶି ଯିବାକୁ ପଡୁଛି ସେ କାଦୁଅରେ।
ଆ ତା ଅତ୍ୟଧିକ ମାତ୍ରାରେ ତ ଆପଣଙ୍କର ଗାଡିର ତେଲ ପୋଡୁଥିବ?
ଆଜ୍ଞା ତେଲ ବହୁତ ପୋଡୁଛି।
ଆଗରେ ଗଲା ବେଳକୁ ଗୋଟେରୁ ଦୁଇ କିଲୋମିଟର ହବ ବୁଲିକି ଗଲା ବେଳକୁ ଆମର ଚାରିରୁ ପାଞ୍ଚ କିଲୋମିଟର ହବ।
ଆଜ୍ଞା ଆଜ୍ଞା ବୁଲିଗଲା ଗଲା ବେଳକୁ ତିନି ଚାରି କିଲୋମଟର ପଡିଯାଉଛି ଆଉ।
ଆଉ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆପଣ। ଆ ତାର କିଛି ସମାଧା
ଆଜ୍ଞା ସମ୍ବାଦନ ଆଣିବାକୁ ହେଲେ କିଛିଟା ଗାଁ ଲୋକଙ୍କୁ ଏକଜୁଟ କଲେ ସିନା ହବ। ଏକଜୁଟ କ ହେ ହଉନାହାନ୍ତି ଆଉ ତାକୁ କଣ କରିବା ଏ ରୋଡ ସମସ୍ୟା ତ ଆଜ୍ଞା କୁହନ୍ତୁ।
ତ ଆପଣ କୁହନ୍ତୁ କୁହନ୍ତୁ।
ମୁଁ କହିଲି ଏ ରୋ ରୋଡ ସମସ୍ୟା ଏଥରକ ଯେମିତି ତ ହେଲାଣି ତ ଯଦି ଗାଁରେ ଗୋଟେ କୋଉଠି କଣ ହବ ଆ ଆମ୍ବୁଲାନ୍ସ ପସିଲେ ବି ଆମ୍ବୁଲାନ୍ସ ପସି
ଓହୋ ଓ ହଁ ଆପଣଙ୍କ ଗ୍ରାମର ମହିଳା ମାନେ ତାଙ୍କର ଇଏ ଶିଶୁ ବିକାଶ୍ କଣ ଗୋଟେ ଭଲ ମନ୍ଦ ହବ ଗାଡ଼ି
ଭଲ ମନ୍ଦ ହବ ଗାଡି ପଶି ପାରିବନି।
ଆପଣ ଗୋଟେ କାମ କରନ୍ତୁ ଲିଖିତ ଭାବରେ ସରକାରକୁ ଜଣାନ୍ତୁ ଆ ଆପଣଙ୍କ ଗାଁରେ ସମାଧାନ ବି ହେଇପାରେ ମୁଁ ଭାବୁ ଚ୍-ଆଗତ ଦିନରେ ଆମ ଆପଣଙ୍କ ଗାଁର ସମସ୍ୟା ସମୁଧୀନ ହେଇପାରେ। ବୁଝିପାଇଲେ ବନ୍ଧୁ ତୁ ସାନଭାଇ ଆପଣ କାମ କାମ କାମ କରୁ ଆପଣଙ୍କ ଗ୍ରାମର ସମସ୍ତଙ୍କ ଲୋକଙ୍କଠାରୁ ଗୋଟେ ଫର୍ମ କରନ୍ତୁ ଗୋଟେ ଦଶକତ ମାରନ୍ତୁ, ଦଶକତ ନେଇ ସବୁ ଯାଇ ବ୍ଲକରେ ପଇଠ କରନ୍ତୁ। ବୁଝିପାରିଲେ ତ? ଆପଣ ହେଲା ପରେ ଯେ ଯଦ୍ ନହବ ପନ୍ଦର ଦିନ ପରେ ପୁଣିଥରେ ନେଇ ବ୍-ବ୍ଲକର କର୍ମଚାରୀମାନଙ୍କୁ ଭେଟ କରନ୍ତୁ। ମତେ ଲାଗୁଛି ଆଗଉ ଆଗକୁ ତମ ଆ ଆପଣଙ୍କ ଗ୍ରାମର ରୋ ରାସ୍ତା ପୁନଃଉଦ୍ଧାର ହବ ବୋଲି।
ଆଜ୍ଞା ଆଜ୍ଞା। ସେଇ ପରିସ୍ଥିତିକୁ ନେଇକି ବହୁତ ଲୋକ ଏମିତି ମାନେ ମୃତ୍ୟୁବରଣ କଲେଣି, ବୁଝିଲେ କି? ଆମ ଗ୍ରାମର ଯୋଉ ପରିସ୍ଥିତି ଏଇନେ କି। ଆଜ୍ଞା, ସେ ରୋଡ କାମ ହଉନି ନା। ବହୁତ ଲୋକ ଏମିତି ହଇରାଣ ହେଲେଣି। ଆମ୍ବୁଲାନ୍ସ ଭଲସେ ଆସିଲେ।
ଆପଣଙ୍କ ଗ୍ରାମରେ ଯଦି ଯୋଉ ଠିକ କରାନ୍ତୁ, କାରଣ ବାହାର ଲୋକ ଦେଖିକି ଯାଉଛନ୍ତି ନା ଆପଣ ଗାଁ ଭିତରେ ଯେତେ ଭଲ ରଖିଲେ କଣ ହବ ଆଉ ବାହାର ତ ବୋହୁତ୍ ଯେତେବେଳେ ପଶୁଛନ୍ତି ଲୋକ ଟିକେ ମାନେ ଦୁର୍ଘଟଣାର ସମ୍ମୁଖୀନ ହଉଛନ୍ତି, ବୁଝିପାରିଲେ।
ଆଜ୍ଞା ଆଜ୍ଞା କିଏ ପଡି ଯାଉଛି କିଏ କୋଉଠି କଣ ମାଡ ହେଇଯାଉଛି ତାର। କହୁନାହାନ୍ତି ଯାହା ବି ହଲେ ଗାଁ ନାଁ ଆମ ଖରାପ
ହଁ ଆପଣଙ୍କ ଗାଁ ନା ତ ବାହାରେ ଖରାପ ପଡୁଛି ନା ମୁଁ ସେଇ ଯଉ କହିଲି ଆପଣଙ୍କ ଗାଁ ର ରାସ୍ତା ଆଗେ ମୁଖ୍ୟ ରସୁବିଧାନ୍ତୁ।
ବୁଝେଇଲେ ଆଉ ହବନି। ଆଉ ଲୋକମାନେ ବାଟ ଚାଲି ପାରୁନାହାନ୍ତି ଆଉ କୋଉଥରେ ଯିବେ ସେ ଜାଗାରେ ତ ଲାଇଟ ବି ଗୋଟେ ଲାଗିନି।
ଓହୋ ଲାଇଟ୍ ଆପଣ ଆଗେ ରାସ୍ତା କରନ୍ତୁ ତାପରେ ଲାଇଟ୍ ଲଗେଇବାକୁ ପ ହେଲେ ବୁଝି ପାଇଲି ଆଗରେ ପ୍ରଥମ କାମ କରନ୍ତୁ। ରାସ୍ତା କରୁ ନହେଲେ ଗୋଟେ କାମ କରନ୍ତୁ ଆପଣ କିଛି ବ୍ୟକ୍ତି ଏକଜୁଟ ହେଇ କିଛି ମାତ୍ରାରେ ଦେଇ ନିଜେ କାମ କରନ୍ତୁ ନହେଲେ ସାଇଠ ଆଉ କଣ କରିବା। ଆପଣ ମୁଖ୍ୟ ରାସ୍ତାକୁ ସୁଧାରନ୍ତୁ। ବୁଝିପାରିଲେ,
ଆଜ୍ଞା ଆଜ୍ଞା।
ହୁଁ,
ସେଥିରେ ଗାଁ ଲୋକଙ୍କ ପରାମର୍ଶ ପୁଣି ଦରକାର ନା ନାଇଁ ସେମାନେ ପୁଣି କିଛିଟା ପଇସା ଦେଲେ ସିନା ଆମେ
ଓ ଗୋଟେ କାମ କରୁନୁ ଯଦି ବି ପଇସା ନ ଦଉଛନ୍ତି ଗାଁ ଲୋକ କିଛି କିଛି ସାଜ କରଛନ୍ତି ଆପଣ କ ବଡ ବଡର ପଥର ପଥର ଗୁଡା ପଡିଛି ସେଇ ସେଇଗୁଡାକୁ ଟିକେ ଆଡେଇ ଦିଅନ୍ତୁ କିଛି ମାତ୍ରାରେ ତ ଦୁର୍ଘଟଣା ରୋକି ହେଇପାରିବ କଣ କହୁଛନ୍ତି ସାନ ଭାଇ ଏତିକି କରନ୍ତୁ ଆପଣ ତ ହଁ କୁହ କୁହ
ପଥର ଗୁଡା ହଟେଇଦବା ତାହେଲେ ସେ ପାଣି ଗୁଡା ବି ତ ରହିବ ଜୋରରେ
ଆ ପାଣି ଗୋଟେ କାମ କରନ୍ତୁ ମୁଁ ବି ଦେଖିକି ଆସିବି ଆବ ପା ପାଣି ସାଇଡ ଟା ଟିକେ ଏଇ କୋଡି ଆଉ ଫାଇ ଟା ହଉ ଟିକେ କାଢି ଦିଅନ୍ତୁ ସେ ପାଣି ସେମିତି ବୋହିଯିବ ଟିକେ ଆଡେଇ ଦିଅନ୍ତୁ କେହିତ ମାନେ ଶୁଣିବାର ନା ନାଇଁ ସେଇ ପାଣିରେ ଯାଉଛନ୍ତି ଖଡଟରେ ଯାଉଛନ୍ତି ବୁଝିପାର ପୁରେ ସମ ଆଜ୍ଞା ମୁଁ ଯାଇକି ଆପଣଙ୍କ ଗାଁକୁ ଆଉ କଣ କହିବି ପଢିତ ଗଲିି ଆଉ କଣ କହିବି
ସେଇ ଆମ ଗାଁକୁ ଆସିଥିବେ ଆପଣ ଆପଣ ଭାବନ୍ତୁ ଆପଣ ଯଦି ରା ପଡିିଥାନ୍ତେ
ଆରେ ପଦାନ ରେ କଣ ଅବସ୍ଥା ହେଇଥା ନା ଆଉ କଣ କରିପାରିଛନ ଭାବୁଛି ସେଇଥି ପାଇଁ ଆପଣ ଗାଁ କ ଆଉ ଯାଇନାହିଁ ବୁଝିପାରିଲ ତ ଆପଣଙ୍କ ଆ ଆଜ୍ଞା ଆଜ୍ଞା ହଉ ହଉ ବନ୍ଧୁ ଶୁଣନ୍ତୁ ଯୋଉ ସାନ ଭାଇ ପରେ କେବେ ଆପଣଙ୍କ ସହି- ତ ଦେଖାହବ ଆଉ ଆପଣ ଟିକେ ଆସୁନାହାନ୍ତି ଆମ ଘରକୁ
ଆଜ୍ଞା ଆଜ୍ଞା ଯିବା ଆଉ କାଲି ପହରଦିନ ବେଳକୁ ଯିବା ଆଉ
ହଁ ହଁ ହଉ ହଁ ହଉ ହଁ ହଉ ହଉ ହଉ ସାନ ଭାଇ ରଖନ୍ତୁ ଆଉ ହଉ
ହଉ